ହ ମ୍ୟାଡାମ ନମସ୍କାର ହଁ କଣ କରୁଛନ୍ତି? କଣ କରୁଛନ୍ତି?
କିଛି ନାହିଁ ଖାଲି ସାଧା ବସିଛି ଆଉ ଆପଣ?
ଏଠି ବସିଚି ବର୍ଷା ହଉଥିଲା ତ। ବର୍ଷା ତ ଥଣ୍ଡା ଅଛି ଆଉ ହଁ।
ଓହୋ ଆମର ଏଠେ ତ ବହୁତ ଗରମ। ଓହୋ ଆମ ଏଠି ବହୁତ ଗରମ ନା ନା ନା କେ ଏତେ ଖରାପ ନା ନା ବର୍ଷା ହଉନି।
ଆଜି ବର୍ଷା ଉଠେଇଛି ଆଉ ବର୍ଷା ବି ହେଲା ଆଉ ଆପଣ
ଆମ ଏଠି ତ ଗରମ ବହୁତ ଆଜି ତ ମୁଁ ଖାଏ ହଁ ଗରମ ଦିପହରରେ ନା ବହୁତ ଗରମ
ଗରମ ହଉଛି ବହୁତ କିନ୍ତୁ ଆଜି ଏବେ ଟିକେ ବର୍ଷା ପକେଇଲା ବର୍ଷା ପକେଇଲା ଏବେ ଟିକେ ଭଲ ଲାଗିଲା କିନ୍ତୁ ରାତିରେ ତ ବହୁତ ଜୋର ଗରମ ହବ। ଆଉ ବେଶୀ ବର୍ଷା ପକେଇନିା କମ ବର୍ଷା ପକେଇଛି କିନ୍ତୁ ଜୋର ପକେଇଛି ନାଇଁ ଜୋର ପକେଇଛି କିନ୍ତୁ ଅଳ୍ପ ଟାଇମ ବର୍ଷା ପକେଇଛି। ଏମି ନ
ଗରମ ବହୁତ ହୁଏ ଗରମ ବହୁତ ହୁଏ ରେ ପଛରେ ଗରମ ବହୁତ ଟିକେ ଟିକେ ବର୍ଷା ଯୋଉ ହଉଛି।
କଣ କଲ ଟିକେ ବର୍ଷା ପକେଇଲା ସେଇ ଟିକାକ ଟାଇମ ଟିକେ ଥଣ୍ଡା କରିଦେଲା ଦେହକୁ। ପୁରା ମାନେ ଦିନ ରାତି ଚବିଶି ଘଣ୍ଟା ଗରମ ହଉଛି।
ହଁ ଯେ ପୁଣି ଏବେ ୁଜରେ ଦେଖଉଥିଲା କି ସାତ ଦିନ ଭିତରେ ଅ କାଳବୈଶାଖୀ ଆସିବ ବୋଲି ଓଡିଶାକୁ।
ହଁ ହଁ ସେଇଯାଉ
ଦେଖି ପଥିଲା ହେଇଯିବ ବର୍ଷା ହେଇଯିବ।
କିନ୍ତୁ ଇଆଡେ ପନ୍ଦର ମିନିଟ୍ କି ଦଶ ମିନିଟ୍ ପାଖାପାଖି ବର୍ଷା ହେଇଛି ବେଶୀ ବର୍ଷା ହେଇନି। ପନ୍ଦର ଦଶ ମିନିଟ ପାଖାପାି ବର୍ଷା ହେଇଛି।
ଓହୋ ଆଜି ଆମ ହୁଁ ଆଜି ଆମ ରୋଷେଇ ଦିପହରେ ଆଜି ଆମେ ଖାଇଥିଲୁ ଭାତ ଡାଲି ଏଇ ଯୋଉ କୁଲାରୀ ଶାଗ ଆପଣ ଜାଣିଛନ୍ତି କୁଲେରୀ ଶାଗ କୁଲର ଶକ
ନାଇଁ ମୁଁ ଜାଣିନି ସେଟା କେମିତିଆ?
ଏଠି ତାମାନୋନେ ସେଟା ବଡ ବଡ ଅ ପାନପତ୍ରୀ ଅ ତା ମାନେ ସାଇଜ ର। ସେଇଟା ପ
ଓହୋ ନାଇଁ ମୁଁ ଜାଣିନି ସେ ଶାଗ ମୋ ପ୍ରାୟ ବି ଶାଗର ନା ଗୁଡା ପ୍ରାୟ ଜାଣିନି ବିଷ୍ଣୁ ମତି ହେ କମ
ବାକି ସବୁ ଖାଆନ୍ତି।
ଖାଏ କିନ୍ତୁ ବହୁତ ଶାଗ ଖାଇନି ଏ ସେ କମ୍ସ ଖାଇଛି ମୁ କଣ କଣ ଖାଇ ଆଗରୁ ଜାଣି ପାରୁନଥିଲେ ବି ଟିକେ ଟିକେ ଜାିଲୁଣି ଖଡା ଆଉ କୋଶଳା ଜାଣିସଛନ୍ତି ତ?
କୋଶଳା ହଁ।
ଆଉ ସୁନ ସୁୁନିଆ?
ହଁ ଶନଆ ଶାଗର ତ ଭଲ ଲାଗେ ସଜନା ତ ନା ମୋର ପ୍ରିୟ ସାଙ୍ଗ ସଜନା ସାଙ୍ଗ।
ତାପରେ ସଜନା ଶାଗ ଟା ଖାଇଲେ ସବୁ ଦେହ ପାଇଁ ବହୁତ ଭଲ।
ହଁ ସେଇଟା ବି ପି ବି ପି ପାଇଁ ବି ଭଲ।
ହଁ ବିପି ତାପରେ ଆଖି ମାନେ ଭଲ ଦେଖାଯିବ ତାପରେ ଚୁଟି ବି ଭଲ ବଢିବ।
ହଁ ସଜନା ସଖରେ ବହୁତ ଭିଟାମିନ୍।
ହଁ ଭିଟାମିନ୍ ସଜନା ସାଗର ବହୁତ ଅଛି ତାପରେ ଆଉ ଗୋଟେ ସାଗର ବି ଅଛି ସେଇଟା କଣ କହିଲେ ସେଇଟା ହେଲା ଉ ପାଳଙ୍ଗ ସାଗର।
ସେ ପାଳ ପାଳଙ୍ଗ ଶାଗ ହଁ ପାଳଙ୍ଗ ଶାଗ ବି ମତେ ବହୁତ ଭଲ ଲାଗେ।
ସେଇଟା ବହୁତ ଭିଟାମନ୍ ଅଛି ମାନେ ଖାଇଲେ ବହୁତ କିଛି ମାନେ ଭଲ ତ
ସବୁ ଶାଗର ଭିତରେ ପାଲଙ୍ଗ ଶାଗ ବେଶୀ।
ପାଳଙ୍ଗ ଡାଲମା ଟା ବି ବହୁତ ଭଲ ଲାଗେ ଆପଣ ଖାଇଛନ୍ତି?
ହଁ ଆଉ ସବୁ ଆଉ ଯୋଉ ପାଲଙ୍ଗ ପାଲଙ୍ଗ ପନିର। ତାପରେ ପାଲଙ୍ଗ ମଟର ସେଟା ବି ଭଲ ଲାଗେ ପାଲଙ୍ଗ ଆଲୁ ତାକୁ ଯୋଉ ପାଲଙ୍ଗ ସବକୁ ଗ୍ରାଇଣ୍ଡିଙ୍ଗ କରିକ ଭଲ ଲାଗେ।
ମତେ କିନ୍ତୁ ମାନେ ଯ ପାଳଙ୍ଗ କଣ କହିଲ। ପରଟା ଆଉ ଡାଲମା ବହୁତ ଭଲ ଲାଗେ।
ଆଉ ଆପଣ ଏଇଟା ଖାଇଛନ୍ତି ମେଥି ପରଟା ଖାଇଛନ୍ତି ହଁ ପରଟା ମେଥି ପରଟା ଖାଇଛନ୍ତି?
ଯେ କିନ୍ତୁ ନିଜେ କେବେ ମାନେ ତିଆରି କରୁନେ ଅଲଗା ମାନେ ଉ ବାହାରୁ ଆଣିକି ଖାଇଛି। ମେଥି। କିନ୍ତୁ ପାଳଙ୍ଗ ଟା ଘରେ ହଁ ପାଳଙ୍ଗ ଟା ମାମା ତିଆରି କରନ୍ତି। ଘରେ।
ହଁ ପାଲଙ୍ଗ କରି ତାମାନେ ଅଟା କୁ ଅଟା ଭିତରେ ପାଲଙ୍ଗ ଶାଗ ଦେଇ ଦେଇ ଦିଅନ୍ତି ନା।
ହଁ ତ ପାଳଙ୍ଗ ଶାଗ ଟା ଭଲ ଲାଗେ ଡାଲମା ଭଲ ଲାଗେ ଏମତି ବହୁତ ବଢିଆ ଲାଗେ। ଆଉ ଗୋଟେ ସାଗ ଜାଣିଛନ୍ତି କଣଟି ସେଇଟା ମାନେ ମଦରଙ୍ଗା ଶାଗ ଜାଣିଛନ୍ତି?
ମଦରଙ୍କା ଶାଗ ନା ମୁଁ ଶୁଣିନି। ବାକି ବାକି କୋଉ ପଟେ କୋଉ ତାମାନେ କହନ୍ତି। ସେଟା କେମିତି ତା ଦେଖିବୁ
ଅ ମାନେ ଛୋଟ ଛୋଟ ବେଶୀ ବଡ ବଡ ପତ୍ର ନୁହଁ ଛୋ କେମିତି କହିଲେ। କଳମ ସାଙ୍ଗ ଜାଣିଛନ୍ତି କଳମ?
ହଁ ହଁ ହଁ କଳମ ଶାଗ ହଁ।
କଳମ ଶାଗର ପତ୍ରଟା ଯେମିତି ମଦରଙ୍ଗାର ତାଠାରୁ ଟିକେ ଛୋଟ। ପତ୍ର ଟା ଛୋଟ ଥାଏ ତ ସେ ଶାଗ ଟା ବି ବହୁତ ଟେଷ୍ଟ ଲାଗେ ମୁଁ ଏତିକି ସାଗର ନାଁ ଜାଣିି ଆଉ କିଛି ସାଗର ନା ଜାଣିନି ମାନେ ଯେ ଯା
ଖାଇ
ମ ମାମାଙ୍କୁ ଥଟେ କହିଲି ମୁଁ କହିଲି ମତେ ଯୋଉ ଯୋ ଶାଗ ଦଉଛ ସେଇ ସେଇ ଶାଗର ନାଁ କୁହ ମାମା ତାପରେ ହଁ ମାନେ
ହ
ସାଗର ନା ମାଛର ନା ଏଗୁଡା ସବୁ ଜାଣି ବହୁତ କଷ୍ଟ ମୁଁ ବି ଜାଣିପାରିନି ଗୋଟେ ରୋହି ଆଉ ଗୋଟେ ଭା କଣ କହିଲେ?
ହଁ ଭାକୁର ଯାହାର ଖାଇବା ପାଇଁ ଇଚ୍ଛା ଥାଏ ନା ତ ସେ ଅଟୋମେଟିକଲି ଜାଣିରେ ହଁ। ଆଉ ଗୋଟେ ମିରିକାଲି ନା ମିରିକାଲି ବହୁତ ମଧୁର ମାଛ ମିରିକାଲି। ସେଟା ଆମ ପଟେ ଆମ ଏପଟେ ନା ତାମାନେ ହଁ ବାକି ଏପଟେ ତାମାନେେ କମ ନମିଲିବ ବେଶୀ ତାମାନେେ ରୋହି ଆଉ ଭା ପୁରା ମିିଲ ଏଠି।
ହଁ ରୋହି ଭାକୁର ତ ମାନେ ସବୁଠେଇ ଆଉ କିନ୍ତୁ ମାନେ ମୋ ରୋହି ଭାକୁର ବି ତେ ଜାଣି ପାରୁନଥିଲି ରୋହି କୋଉଟା ଭାକୁର କୋଉଟା ମାନେ ସେମ ସେମି ତ ଦେଖା ଯାଆନ୍ତି ନା। କିନ୍ତୁ ପରେ ବୁଝିଲି ଯେ ଦହି କେମିତି ଆଉ ଭାକୁର କେମିତିଆ ତାପରେ ଯୋଉ କାହାର ଗୋଟେ ବଡ ମୁଣ୍ଡ ଥିଲେ ତାକୁ ମୁଁ ରୋହିନା ଭାକୁର କହିଲେ, ତୁ ଆଉ କାହାର ଛୋଟ ମୁଣ୍ଡ ଥିଲେ ତାକୁ କଣ ରୋହି ବୋଧେ କୁହାଯାଏ, ଏମିତି ତାପରେ ଯାଇ ଲି। ତା ପରେ ଚିଙ୍ଗୁଡି ଟା ଜାଣି ହେଇଯିବ, କାଇଁ ନା
ଚିଙ୍ଗୁଡି, ହଁ ଚିଙ୍ଗୁଡି ତ ହେବ।
ହଁ ଚିଙ୍ଗୁଡି ଜାଣି ହେଇଯିବ। ଆଉ, ଆଉ କଣ ଚୁନା ମାଛ ଜାଣି ହେଇଯିବ। ନାଇଁ ମ୍ୟାଡାମ୍ ମୁଁ ଜାଣିପାରିବିିନି। କଣ କ? ହଁ ଚୁନା ମାଛ ଗୁଡା ଜାଣିଦେବି, କିନ୍ତୁ ଆଉ ଯୋଉ ଅ ମାନେ ଛୋଟ ଛୋଟ ମାଛ ଥାଏ, କହନ୍ତି ଯୋଉ କଣ କଉ ମାଛ ଆଉ କଣ ଏମିତି କୁହନ୍ତି, ହଁ। ଆଉ
ସେ ବ ଏମିତି ଛୋଟ ଛୋଟ ମାଛ ଭିତରୁ ନା, ଛୋଟ ଛୋଟ ମାଛ ଭିତରୁ ସେ ଗୋଟେ ମାଛ ଥାଏ। କଣ କଥ୍ନା ଜଡା, ସେ ଦେଖିବାକୁ ନା ଟିକେ ସେ ତା ମାନେ ଚକ୍ ଚକ୍ କରେ ତାର୍ ଦେହ, ଆଉ ପୁରା ଧଲା, ଧଲା ଥାଏ ଚକ୍ ଚକ୍ କରେ, ସେଟା ଜଡା ମାଛ। ସେଟାକୁ ନା ରାନ୍ଧିଲେ ଦ ହଁ, ଛୋଟ ଛୋଟ ମି ବଲେ ଆମର ଏଇ ଆଙ୍ଗୁଟି ସାଇଜ୍ର ମାଛ ସେଟା।
ଓହୋ, ମାନେ ଅ ଯୋଉ ମାନେ କେମିତିଆ? ଏଇ ଯୋଉ ରୋହି ଭାକୁ ଭାକୁର ର ଯେମିତିଆ ମୁଣ୍ଡ ସେମିତିଆ ନା?
ନାଇଁ ନାଇଁ ନାଇଁ, ଏଟା ପୁରା ଛୋଟ ଟା ଆମର ଆଙ୍ଗୁଟ୍
ହଁ ଛୋଟ ଟା ବୁଜ୍ ହଁ ବୁଝିଲି, କିନ୍ତୁ ତାଙ୍କ ମୁଣ୍ଡ ଟା କେମତିଆ? ଏଇ ରୋହି ଭାକ୍ ଭାକୁର ର ଯେମିତିଆ ମୁଣ୍ଡ ସେମିତିଆ ନା?
ହଁ ହଁ ହଁ କଣ୍ଟା କଣ୍ଟା ବାହାରିଥାଏ, ହେଟା ବହୁତ୍ ତା ମାନେ ସୁଆଦିହା ବହୁତ୍।
ଖାଇଚି ଖାଇଚି ଯେ, କିନ୍ତୁ ନା ଗୁଡ଼ା ମୁଁ ଟିକେ ଜାଣିି ପାରେନି, ମାଛ ଭିତରେ ନା ଗୁଡ଼ାକ।
ହଁ ସିଏ ମାଛ ଆସିଲେ ଆମ ଘରକୁ ତ, ମା ହଁ ତାକୁ ଦହି ବେସର କରିକି କରନ୍ତି।
ବଢି଼ଆ ଲାଗେ କିନ୍ତୁ ମାନେ ଖଟା ଖଟା ଲାଗିଲେ ବହୁତ୍ ବଢି଼ଆ ଲାଗେ ମାଛ ବେଶର। ତାପରେ ଗାଁ ପଟର ଖାଇବା ଯୋଉ ବେସର କରନ୍ତି ଚୁନା ମାଛ, ତାପରେ ଯୋଉ ବିଲରେ ମାଛ ଧରାହୁଏ, ଆପଣଙ୍କ ଆଡ଼େ ବିଲରେ ମାଛ ଧରାହୁଏ?
ଅ ଆମର ବିଲ ତ ଆଡ଼େ ନାହିଁ, ବାକି ଆମ ଯୋଉ ମାମୁ ଗାଁରେ ଯାଉଚ୍ ଥିଲୁ ଆଗରୁ, ଛୁଆ ଛୁଆ ଥିଲା ବେଲେ ସେଠାରେ କର୍ କରୁଥିଲେ ସବୁଦିନ।
ଅଁ ହଁ, ନା ଆମର ବି ଆଡ଼େ ମାନେ, ହୁଁ। ଆମର ବି ବିଲ ନାଇଁ, ସେଇ ମାମୁଁ ଘର ସାଇଟ୍। ସିଏ ଯେତେବେଳେ ଗଲେ, ସେ ବିଲରେ ମାଛ ସବୁ ଧରାହବ, ନନେ ପୋଖରୀରେ ସବୁ ମାଛ ଧରାହବ। ସେ କେତ୍ କେତେ କେତେ ପ୍ରକାର ମାଛ ସବୁ ବାହାରିବ, ମାନେ ଛୋଟ ବଡ଼
ଓହୋ।
ଆ ହଁ, ମୁଁ ବି ଜାଣିନି। କିନ୍ତୁ ବହୁତ୍ ପ୍ରକାର ମାଛ ବାହାରିବ, ମାଛ ବାହାରିବ, ଚିଙ୍ଗୁଡି ବାହାରିବ, କଙ୍କଡ଼ା ବାହାରିବ, କେତ୍ କେତେ କଣ ବାହାରିବ, ଆଉ ଯୋଉ ବର୍ଷା ଜୋରିଆ ବର୍ଷା ଦିନେ ତ, କେତ୍ କେତେ ମାଛ, ବିଲ ରୁ ସବୁ ମାଛ ଆସିବ।
ହଁ।
ହୁଁ। ଉଁ ବଢି଼ଆ ଲାଗେ, ସେଇଟା ଯୋଉ ପିତା ପିତା ଟିକେ ଲାଗୁଥିବ, ଛୋଟ ଛୋଟ ମାଛ। ତାକୁ ବୁ ଖଟା ଦେ, ହଁ।
ପଖାଳ, ପଖାଳ ଆଉ ଛୋଟ ମାଛ ଭଜା।
ଖଟା ଖଟା ଦେଇକି ଯୋଉ ଆମ୍ବୁଲ ଖଟା ଖଟା ଦେଇକି ବେସର କଲେ ଭଲ ଲାଗେ ପୁରା ଭାତ।
ଏଇଟା ଖାଇ ଖାଇଛନ୍ତି ଶୁଖୁଆ ଖାଇଛନ୍ତି ଶୁଖୁଆ?
ହଁ ଖାଇଛି।
ଶୁଖୁଆ ବି ଭଲ ଲାଗେ।
ହୁଁ ଶୁକୁଆ ଖାଇଛି ମୁଁ ଶୁକୁଆ ଖାଇଲେ କଣ କହିଲି ଯୋଉ ଛୋଟ ଛୋଟ ଶୁଖୁଆ ତ ଚୁନା ଚୁନା ସୁକୁଆ ନ ନାଇଁ ଛୋଟ ଛୋଟ ଚିଙ୍ଗୁଡ଼ି ସୁକୁଆ ତ ସେଇଟା ବି ଭଲ ଲାଗେ ଆଉ ଏମତି ହୁଁ ବଡ଼ ଶୁକୁଆ ଖାଇନି କିନ୍ତୁ ବେଶୀ ବଡ଼ ଖାଇନି ଆଉ ଗୋଟେ ବଡ଼ ମାନେ ଖାଇଛି ଏମିତି ପୋଡ଼ା ହୁଏ ସେ ଶୁଖୁଆ। ତ ସେ ଶୁକୁଆକୁ ମାନେ ପାଗ କଲେ ସବୁ କିଛି ପାଗ କରାହବ। ସେଇ ଶୁକୁଆ ସେଥିରେ ପକେଇଲେ ଖାଇ ହୁଏ ଆଉ ଏଇଟା ଯୋଉ ଛୋଟ ଚିଙ୍ଗୁଡି଼ ଆଉ ଗୋଟେ ଯୋଉ ଶୁଖୁ ସେଇଟାକୁ ତରକାରୀ କଲେ ବି ଖାଇ ହୁଏ।
ହଁ ହଁ ମୁଁ ଖାଲି ହଁ ମୁଁ ଖାଲି ଛୋଟ ଛୋଟ ମାଛର ଖାଲି ଶୁଖୁଆ ଖାଇଲି ସେତାକୁ ସେ ଅ ଟମାଟୋ ଆଉ କଣ କି ହେଣୁଆ ଦେଇକି। ସେଟା କରିଥିଲେ ମା ଆଉ ଆମ୍ବୁଲ ବି ପଡି଼ଥାଏ ସେଠାରେ।
ତରକାରୀ।
ନାଇଁ ନାଇଁ ତରକାରୀ ନାଇଁ ତାକୁ ଖାଲି ଜଷ୍ଟ୍ ତାମାନେ ଟମାଟୋ ଫେଣୁଆ ଆଉ ଆମ୍ବୁଲ ଦେଇକି ତାକୁ ଏମତି ତାମାନେ ସନ୍ତୁଳା ଯାଏ।
ଓହୋ ହଁ ସେ ପୁରା ମାନେ ଟିକେ ଟାଣ ଟାଣ ରହିବ ମାନେ ଏମିତି ପାଗ କଲା ଭଳିଆ ଖାଇବେ ଆଉ।
ହଁ ତାକୁ ପୁଣି ପ୍ରଥମେ ତାଙ୍କୁ ସିଝା ଯାଏ ଚୁଖୁଆକୁ। ତାପରେ ତାର ସିଝା ସିଝା ଟା କି ସେଥିରେ ତା ମାନେ ମିଶେଇକି ତା ମାନେ ପାଗ କରାଯାଯାଏ।
କିନ୍ତୁ ଏବେକା ଏବେକା ଆଉ ଶୁଖୁଆ ବେଶୀ ଖାଉ କଉନାହାନ୍ତି କ ନାକି ଟେକି ଏଇ ଶୁଖୁଆ ଏମିତି ଆମକୁ ଶୁଖୁଆ ଗନ୍ଧ ହୁଏ। କିନ୍ତୁ ସେଇମାନେ ହିଁ ବହୁତ ଖାଉଥିଲେ ଆଗରୁ।
ଆଉ ଆମ ଯୋଉ ସମୁଦ୍ର କୂଳିଆ ହଁ ସମୁଦ୍ର କୂଳିଆ ଜାଗା ମାନଙ୍କୁ ନା ତ ଏବେକା ସେଠିରେ ଶୁଖୁଆ ବହୁତ ତମେ ଦେଖିବାକୁ ମିିଲେ। କିନ୍ତୁ ଏବେ କଣ ହଉଛି କହିଲେ ଏବେ ସମସ୍ତେ କହୁଛନ୍ତି କି ଶୁଖୁଆ ଭିତରେ ବହୁତ ପୋକ ଅଛି। ତ ଖାଇଲେ ଦେହ ପାଇଁ ଖରାପ ତ ସେଥିପାଇଁ ଅଧା ଲୋକ ଖାଉନାହାନ୍ତି।
ଦେହ ପାଇଁ କିଛି ବି ମ୍ୟାଡାମ ଖରାପ ନୁହଁ ମାନେ ଶୁଖୁଆ ଟା କି କିଛି ବି ମାନେ ଇଏ ଦିଆହଉନି କେମିକାଲ ଦିଆ ହଉନି ଶୁଖୁଆ ଟାକୁ ନର୍ମାଲି ଖ ହଁ
ହଁ ବାକି ଯୋଉ ସେଟା ଯ ଖରାରେ ଯୋଉ ତାର ତାର ତାକୁ ସେ ମାଛ କେମିତି ସଢି ଯାଉଛି ନା ସଢ ସେଟା ଭାବୁଛନ୍ତି ସେମାନେ ପୋକରୁ ତା ମାନେ ବକ୍ଟେରିଆ ଯୋଉ ଅଛି ସେ ପୋକଟା ତାକୁ ସଢେଇ ଦଉଛି ଆଉ ତା ମାନେ ଭିତରକୁ ଗଲେ ଖରାପ କରିବ ବୋଲି। ସେ ଭାବୁଛନ୍ତି ସମସ୍ତେ ଆଉ।
ନା ନା ନର୍ମାଲି ଆମେ ଶୁଖୁଆଟାକୁ ଶୁଖଉଛେ ଖରାରେ। ଆଉ ଯିଏ ହଁ ସମୁଦ୍ରରୁ ଯୋଉ ଟା ଆସେ ସେଇଟା କଣ ଲୁଣ ନ ଦେଇେଇକି ବି ଆରାମ ସେ ସେ ଲୁଣ ଲାଗେ ତାକୁ ବି ଲୁଣ ଦିଅନ୍ତି କିନ୍ତୁ ପରେ ଦିଅନ୍ତି।
ହଁ।
ବାକି ଲୁଣିଆ ଲୁଣିଆ ଲାଗା ବାସ୍ନା ବାସ୍ନା ବହୁତ ଭଲ ଲାଗେ ହର ସେଟା ସେଟା ଦୁହ ଦେ ଥିଲେ ବି ନା ତାର ଗନ୍ତା ମାନେ ବାସ୍ନାଡା ତା ମାନେ ଆସିଯାଏ। ଯେତେ ଦୂରରେ ଥିଲେବି। ହଁ ହଁ ଠିକ ଅଛି ମ୍ୟା ହଁ ହଁ।